ହେଲୋ।
ହଁ ହ୍ୟାଲୋ।
କଣ କରୁଥିଲୁ?
ଆ ଏଇ ଉଠିକି ଏବେ ଯୋଉ ଜଳିକ୍ଷିଆ ଟିକେ ଖାଇଲି ହୁଁ ମୋ ବାପା ଆସିଛନ୍ତି ତ ଆଣଥିଲେ ଏ ଖାଇକି ଏଇଠି ବସିଥିଲି ଆଉ ତୁ କଣ କରୁଚୁ?
ମୁଁ ବି ତ ସେ ଏଇନା ଭାତ ଖାଇକି ଆସିକି ଗାଧେଇକି ବାହାରେ ବସଛି ଆଉ ଗଛ ମୂଳେ ଆଉ। ଗରମ ହଉଛି ଦେଖୁଛୁ ଘରେ କେମିତି? ସେଯୁଗୁରୁ ତ ବାହାରେ ବସିଛି ଆଉ।
ହଁ ଏବେ ଗରମ ବି ହଉଛି ଯେ ଏ କଣ କହିଲୁ ଘରେ ବସି ବସିକି ଏଟା ଭଲ ଲାଗୁନି, କଣ କହୁଛି କହୁନୁ ଶୁଣନୁ ଗୋଟେ କାମ କରିବା କି?
କହୁନୁ?
ମୁଁ କହିଲି ଚାଲନୁ ସକାଳୁ ଉଠି ଟିକେ ଚାଲିଆକୁ ଯାଆନ୍ତେ, ମାନ ଟିକେ ଦେହ ଫୁର୍ତ୍ତି ଲାଗନ୍ତା ଦିନସାରା ଟିକେ ଫ୍ରେଶ ଲାଗନ୍ତା ଭଲ ଲାଗନ୍ତା ନାଇଁ। ଯିବା ଆମ ରେଲୱେ ଆଡେ, ଆଡେ କାଲଠୁ ଚାଲୁନୁ ଯିବା।
ହଁ ଚାଲୁନୁ ପାଞ୍ଚଟାରେ ଯାଆନ୍ତେ, ସାଢେ ପାଞ୍ଚଟା ଛଅଟାରେ ଆସନ୍ତେ ହେରି ଆଉ କଣ?
ହଁ ଛଅଟା ବେଳୁ ପଳେଇ ଆସନ୍ତେ। ସାଢେ ପାଞ୍ଚଟାରେ ଯାଇକି ହେରି ପାଞ୍ଚ ଟା ଯାଇ ଆମେ ସାଢ ପାଞ୍ଚଟାରେ ତ ଆସିଆ ବୋଲି। ଛଅଟାରେ ପଳେଇ ଆସିିଆ ଆଉ କଁ?
ହଁ ସେଇଆ କରିଆ।
ହଁ ସେ ରେଲୱେ ଆଡେ ଯାଆନ୍ତେ ଟ୍ରେନ ଫ୍ରେନ୍ ଯାଉଥିବ ସକାଳୁ ଟିକେ ଭଲ ଯାହା ସେଇଟି ଟିକେ ଦେଖିଆ ବୁଲିଆ, ସାଡେ ଚାଲିଆ, ଚାଲିଆକୁ ଚାଲିଆ ହବ ଉଁ ଭଲ ବି ଲାଗିବ। ଯାଇକି ଇଏ କରିକି ଆସିବା ଆଉ ନାଇଁ।
ହଁ କାଲିଠୁ ତାହେଲେ ଯିବା ଆଉ।
ହଁ କାଲିଠୁ ଯିବା, ଆଁ ତୁ ଏକାଟିଆ ସେପଟୁ ଆସିବୁ ନା ତୁ ଆଉ କିଏ ଆସିବ କି?
ଦେଖିଆ କାହାକୁ ଆଉ କାହାକୁ ହେଲା ଆଉ ତିନି ଚାରି ଜଣ ସାଙ୍ଗ ହେଇ ଯିବା ଆଉ।
ମୋର ମୋର ମୋ ସାନ ଭଉଣୀ ଟା ଯିବ ମୁଁ ଯିବି। ହେଲା ଆଉ ନହେଲେ ତାକୁ କହିଲେ ତାର ସେପଟେ ଗୋଟେ ସାଙ୍ଗଟେ ଅଛି ତାକୁ କୁହନ୍ତ ତମେ ଦି ଜଣ ମିଶିକି ଆସନ୍ତ।
ହଁ ତାର ନମ୍ବର ବି ମୁଁ ରଖିଛି ତାକୁ ନହେଲେ ଆଜି କହିବି ତମେ ଆଜି କଥା ହେଇଯିବା ଚା ତା ବଲେଳେ କାଲିଠୁ ତାପରେ ସାଙ୍ଗ ହେଇକି ନହେଲେ ଯିବି ଯିବା ଆଉ।
ହଁ ସାଙ୍ଗ ହେଇକି ଯିବା ଟ୍ରେନ ଫ୍ରେନ୍ ଯାଉଥିବଡେ ଚାଲି ଯିବା ଭଲ ଲାଗିବ ଟିକେ। ତନଠୁନ ଦେଖିକି ବୁଲିକି ଆସିବା। ତାପରେ ୟା ଡେ଼ବି କଣ ହବ ଗଛ ଉ ଗୋଟେ ନର୍ସରୀ ଭଳିଆ ଆଛିବା? ହଁ ଗୁ ଗଲ ଏସିିରିଲ ହ ଆଗୁକୁ
ହଁ ହଁ ହଁ ହଁ ଅଛି ଅଛି ଅଛି।
ହଁ ସିଡି ନ ଯାଆନ୍ତେ କଣ ଏ ଗଛ ଫଛ ଅଛି ତଲେ ଏ ଦଟା ନେଇକି ଆସନ୍ତି ବାରିରେ ଲଗାନ୍ତେ ସିନା
ହଁ ଗଛପତ୍ର ତ ପ୍ରବଳ ଅଛି।
ସେଏ ବା କହୁଛି ନେଇକି ଆସନ୍ତ ଲଗାନ୍ତେ।
ଲଗେଇବା କାଲି ଗଲେ ସକାଳୁ ହେଲା ସକାଳୁ ଆଣିଥିବା ଆରେ। ତୁ ଯଦି ସକାଳୁ ଲଗେଇବୁ ଲଗେଇବୁ ତ ଛାଇ ଯକା ଦେଖିକି ଲଗେଇବୁ। ନହେଲେ ଖରା ହଉଛି ନା ମ ଯିବା ତ ଯିବା ସେଆଡେ ବି ପ୍ରବଳ ଫୁଲ ଗଛ ହେଇଛି। ଜି
ମୁଁ ତ ସେ କହୁଛି ଫୁଲ ଗଛ ଯଦି ହେଇଥାନ୍ତା ତାହେଲେ ମୁଁ ତ ନେଇକି ଆସିଥାନ୍ତି ଆଉ।
ହଁ ହେଇଚ ନା ସେଆଡେ ପ୍ରବଳ।
ହଁ ମୁଁ ତ ଆଣନ୍ତି ସେଇରୋ ଆଉ।
ହୁଁ ହୁଁ
ହଉ ଆଉ କଣ କହିଲୁ ଆଉ ତମର କଣ ଫୁଲ ଅଛ ଅଛି ନା ହଉଛି ନା ମତେ ନହେଲେ ଦୀଟା ଦେଇଥାନ୍ତୁ। କଣ ଏକ୍ସଟ୍ରା ଫୁଲ ଅଛ ଶୁଣ ଯୋଉ ଟଗର ମନ୍ଦାର ଏରେ ତ ସବୁ ସମସ୍ତ ଅ ଟଗର ହଁ କନି ଦଦ ବି ହେରା ଫୁଟିଛି। ତାକୁ ଛାଡିକି ଆଉ କଣ ଗଛ ଅଛି?
ମୁଁ ଲଗେଇଥିଲି ଗେଣ୍ଡୁ ତଳି ପକେଇଥିଲି ଯେ ଅଛି ବି ତ କେତେ ଲୋକ ବି ନେଇ ସାରିଲେଣି ଆହୁରି ଜାଣି ଗୋଟେ କିଆରି ଅଛିଛନ୍ତି କହିବୁ ନବୁ ଆଉ।
ହଁ ବଢିଆଛି ମତେ ସେଇଥିରୁ ଦଅନ୍ତୁ ହେଲେ ଦିଟା ଗଛ ଗୋଟେ ଲଗାନ୍ତି। ବର୍ଷ ବର୍ଷା ହଉଛିୁ ବଞ୍ଚିଯାନ୍ତା।
ନବୁ ଆଉ ତୁ ଆସିକି କହୁଉଥିଲୁ ଗୋଟେ ନେଇକି ଯାଆନ୍ତୁ ନା ଆଉ।
ହଉ ମୁଁ ଆଉ ଜାଣିଛି ତୁ ଲଗେଇଛୁ ବୋଲି ତୁ ସନା କହନ୍ତୁ କି ହଁ ସେ ମୁଁ ବି ପଚାରନି ତୁ ଆଉ କଣ କହିବୁ ହଉ ଦେଖିବା ଆଉ କଣ ଆଉ କଣ କ ଆଛା ଲାଗିଛି ଗୋ କୋଉ
ଗୋଲାପ ଗଛ ଲଗେଇଛି ନାଲି ପିଙ୍କ ଧଳା
ଧଳା ସବୁ ଜାକ ଅଛି। ମୁଁ ନାଲି ଗୋଲାପ ଆର ବର୍ଷ ଖୋଜି ଖୋଜି ଖୋଜି ଖୋଜି କାହା ବାରିରେ ପାଇଲିି ଧଳା ପାଇଲି ପିଙ୍କ ପାଇଲି କିନ୍ତୁ ନାଲି ପାଇଲିନି।
ନା ନାଲି ମୁଁ ଆଗେ ଲଗେଇ ଥିଲା ନାଲି ପରା ଦେଖ ଯୋଉ ବଡ ବଡ ହୁଏନି ମୋର ସେଇ ଗୋଲାପ ଅଛି। ଆମର ସେଇଟା ଅଛି।
ତ ସେଟା ଟିକେ ପୁରା ପିଙ୍କ ଭଳିଆ ନାଲି କି?
ପୁରା ନାଲି ପୁରା ଗାଢ଼ ନାଲି।
ଆଉ ତାହେଲେ ନାଲି ହେଇତ ମତେ ନାଲି ଦରକାର କାହିଁକିନା କଣ କହିଲୁ ସବୁ ପିଙ୍କ କଲର
ଆରେ ପିଙ୍କ ହଁ ପିଙ୍କ ଯୋଉଟା କଣ କି ଏଇଟା ଫିକା ପିଙ୍କ ଟା। ହେଲା ଆଉ ଗୋଟେ ନାଇଁ ପୁରା ଗାଢା ନାଲି ନାଲି ଗୋଟେ ନାଇଁ ଗାଢା ନାଲି ଟେ।
ହୁଁ ସେଇ ଟା ମତେ ଦବୁ ଆଉ ସେ ପିଙ୍କ କଲରଟା ବି ଦବୁ। କଲର୍ ରୁ ସେଇ ତିନିଟା ମୋ ଡାଳ ଖଣ୍ଡେ ଖଣ୍ଡେ ଦେବୁ।
ୟେଲୋ କଲର ବି ଅଛି।
ୟେଲୋ କଲର ଅଛି? ଆ ତାହେଲେ ଭଲ ତୁ ଏ ତେ ଲଗେଇଛୁ ମୁଁ ହେଲେ ଜାଣିଥିଲେ କେବେଠୁ ଯାଇକି ନେଇକି ଆସନ୍ତିନି କି ଯୋଉ ବର୍ଷା ଫର୍ଷା ଟିକେ ଟିକେ ହଉଛି ଲଗେଇଦେଲେ ବଞ୍ଚିଯାଆନ୍ତା ଆଉ।
ମୁଁ ମତେ ଫୁଲ ଗଛ ଲଗେଇବା ପାଇଁ ବାଇ ମାନେ ଯାହା ବାରିକି ଯାଇଥିବି ଯୋଉଠିକି ଯାଏ ଯାହା ମନ୍ଦାର ହଉ ଡାଳ ହଉ ଯାହା ହଉ ମତେ ଡାଳରୁ ଖଣ୍ଡେ ଦିଅ ମାନେ ଦିଅ ଆଣିକି ଆସିବି ତ ଘରେ ଲଗେଇବି। ତାକୁ ପୁରା ଯତ୍ନରେ ମାନେ ରଖିବି।
ଆମର ଅ ଅଶୋକା ଫୁଲ ଗଛ ଅଛି ଯଦି ନ ନବୁ ନବୁ।
ସେଇଟା ତ ମୁଁ ଥରେ ଆଣିଥିଲି ଯେ ମରିଯାଇଛି ତ ହେଲାନି ତ ଟିକେ ବର୍ଷା ହଉ ଆଣିବି ଯେ ଲଗେଇବି ନା ତ ହବନି ଖରା ହଉଛି।
ଆଉ ଗୋଟେ କଣ କହିଲୁ ଶୁଣୁ ଏବେ ଉଁ ଯେତେବେଳେ ଆମ ଗାଁରେ ଆଉ ଜଣେ ଦେଇ ଥିଲେ ମୋ ସେ ବାହା ହେଇଗଲାଣି ଏ ଛାଡ ଜାଣି ପାରିବୁନି, ତା ସିଏ ଯେତେବେଳେ ଥିଲା ବେଳେ ହଉଛି ସେସବୁ ସିଏ ମୁଁ ଆଉ ଆଉ ଜଣେ ଦେଇ ଏମତି ମିଶିକି ସବୁ ଯାଉଥିଲୁ ଚାଲିଆକୁ ହେଲା। ସଖାଳେ ଆମେ ସେ ସେ ରେଲୱେ ସେତେବେଳେ ରେଲୱେ ଟା ହଉଥିଲା ହେଲା।
ହୁଁ।
ସେଇପଟେ ସେ ରେଲୱେ ପଟେ ବୁଲିକି ଆମର ସେଯୋଉ ନାଳ, ହେ ଆଡୁ ଆସିଲା ଆଳୁକୁ ଅଁ ମାର୍କେଟ ଆଡୁ ଆସିଲା ଆଳକୁ ଯୋଉ ନାଳଟା ନାହିଁ ବ୍ରିଜ ଭଳିଆ ହେଇ ଚି।
ହଁ।
ସେଇପଟ ଦେଇକି ଆମେ କଣ କଲୁ ନା ହେଇ ଆମ ଆମ ଯୋଉ ଗାଁ ଛକରେ ଯୋଉ ଗାଁଟା ନୁହେଁ କି?
ହଁ।
ସେଇ ଗାଁଟା ଭିତରେ ପଶିକି ଆସିବ ବୋଲି ଯେ ସେଇଠି ଉମ୍ ଗୋଟେ ସ୍କୁଲ ଅଛି ଶିଶୁ ମନ୍ଦିର ସ୍କୁଲ ହେଲା।
ହୁଁ।
ହଁ ସେ ସେ ସ୍କୁଲଟାରେ ଏଁ କଣ ହେଲା ନା ଉ ଯୋଉ ସେ ଯାଇଥିଲୁ ସେଇଠି ସବୁ ଫୁଲ ଗଛ ବଢିଆ ଲଗା ହେଇଛି ହେଲା, ସେତେବେଳେ ସେଠି ଗୋଟେ ଏଇଯୋଉ ଗୋଟେ ଗଛ ଅଛି ପୁରା ଅଦା ପତ୍ରଟା ଗ୍ରୀନ ତା ଫୁଲ ଗୁରା ବି ସେ ପତ୍ର ଭଳିଆ କିନ୍ତୁ ପିଙ୍କ ପିଙ୍କ ନେନ୍ଥା ନେନ୍ଥା ହେଇଥିବ ପୁରା।
ହଁ ସେଇଟା ମୁଁ ବି କୋଉଠି ଗୋଟେ ଦେଖି ଥିଲି ମୁଁ ସେଇ ଡାଳଟା କେବେଠୁ ଆଣି ତେ ଆଣିବ ବୋଲି ହଉଛି
ଆରେ ଆମ ବାଡିରେ ଅ ଛି ହେଇଛି ଆରେ ସେତେବେଳେ କଣ ହେଇଥିଲା କହିଲୁ ଆମେ ହେତେବେଳେ ସିଏ ଖଣ୍ଡେ ମୁଁ ଖଣ୍ଡେ ଆଉ ସେ ଯୋଉ ଦେଇ ଏମିତି ସବୁ ମିଶିକି ଇ ଆଣିଥିଲୁ ଡାଳ ସମସ୍ତେ ଖଣ୍ଡେ ଖଣ୍ଡେ। ହେଲା ହେତେବେଳେ ବର୍ଷା ହଉଥିଲା ଆଉ ଆଣିକି ସେ ସେ ତାଙ୍କ ବାଡ଼ିରେ ମୁଁ ପରେ ଏମିତି ପୋତି ଦେଲୁ। ତାଙ୍କର ମରି ଯାଇଥିଲା ମୋର ବଞ୍ଚିଥିଲା। ସେ ପୁଣି ମୋଠୁ ଖଣ୍ଡେ ଡାଳ ନେଇଥିଲେ ଆଉ ଥରେ ଲଗେଇବା ପାଇଁ। ଆଉ ତାଙ୍କର ବଞ୍ଚିଲା କି କଣ ହେଲା ମୁଁ ଜାଣିନି କିନ୍ତୁ ମୋର କଣ କହିଲୁ ସେ ଗଛ ଟା କେତେ ବଡ ହେଇକି ପୁଣି ହଉଛି ତାକୁ ଆ ଜେଜେ ହେଇକା କାଟି ଦଉଛନ୍ତି। ପୁଣି ବଢୁଛି ଇଏ ହଉଛି ପୁଣି ଏଥର ବି ସେମିତି ସବୁଥର ମାନେ କଣ କହିଲୁ ପୁରା ଆ ହଉଛି ଇଏ ହେଇଯାଉଛି ପୁରା ପତ୍ର ଫତ୍ର ପଳଉଛି ତାର ପୁଣି ଉ ଏତେବେଳକୁ ପୁଣି ହଉଛି ବଢିଆ ହେଇଛି ଦେଖି ପୁରା ନା ପେନ୍ଥା ନେଥା ଫୁଲ ହେଇଛି ପୁରା ସୁନ୍ଦର ଦେଖା ଯାଉଛି ପୁରା। ଆଉ ମୁଁ ସୋପ ଗଛ ବି ଆଣିକି ଲଗେଇଛି। ଦି
ମୁଁ ବି ସେ ଆଗରୁ ଲଗେଇଥିଲି ଯେ ଏବେ ମୋର ହେରା ମାନେ କୁଆଡେ ଗଲା ଯେ ଆଉ ନାହିଁ ତ କୋଉଠି ଆଣିବି
ଆଉ ଗୋଟେ ସୋ ଗଛକ ଅଛି କୋଉ ଭଳିଆ କହିଲୁ? ଦେଖିନୁ ସବୁ ଯୋଉ ଗିଫ୍ଟ ଫିଫ୍ଟ ଦେଲେ ସେ ଯୋଉ ପତ୍ର ଗୁଡ଼ା ଦିଅନ୍ତିନି ପୁରା ସରୁ ସରୁ ସେ ପତ୍ର ଗୁଡ଼ା ଝାଉଁ ପତ୍ର ଦେଖିନୁ ଝାଉଁ ଝାଉଁ ଗଛ ଦେଖଛୁ ନା।
ନା ଦେଖିନି?
ଛାଉଁ ଗଛ ଦେଖିନୁ?
ନା।
ଭଗବାନ ତୁ ଝାଉଁ ଗଛ ଦେଖିନୁ ସେ ଆମ ଗାଁ ରେ ଝାଉଁ ତ ଗଛ ନାହିଁ ଆଉ ଦେଖିବୁ କଣ ହଉ ଛାଡ ଏ ସେ ପୁରା କଣ କହିଲୁ ପତ୍ର କଣ ଗିଫ୍ଟ ଜରିରେ ତା କେମିତି ଗୋଟେ ସିଲଭର କଲର ଜରି ଆଉ ଗୋଲାପ ଫୁଲ ଦେଇକି ସେଇଟାକୁ ଏ ତି ଇଏ କରନ୍ତିନି ଦେନ୍ ସବୁ ଆଗରୁ ସବୁ ଗାଡି ତ ବାହାଘର ଗା କାର ରେ ସବୁ ସଜାନ୍ତି ସିରା ଦେଇକି ସେ ପତ୍ରକୁ ଫୁଲ
ହଁ ହଁ।
ପୁରା ସରୁ ସରୁ। ସେଇ ଗଛ ଗୋଟେ କାହାର ଥିଲା ସେଇ ଗଛ ଗୋଟେ କାହାର ଥିଲା ସେଇ ଭଳିଆ ଗୋଟେ ଗ ଗଛ ଟେ ଦରକାର ମ
ସେମିତିଆ ସେମିତିଆ ମୁଁ ଆଗୁ ଲଗେଇଥିଲି ହେଲା।
ହଁ ଯେ ଏବେ କାହାର ଅଛି ଟିକେ କହୁନୁ?
ଏବେ ଆମ ଘର ପାଖରେ ଜଣଙ୍କର ତାଙ୍କର ଅଛି କାହିଁକି ନା ତାଙ୍କର ବହୁତ ମାନେ ଫୁଲ ମାନେ ବଗିଚା କରିଛନ୍ତି ହେଲା ତାଙ୍କର ମାନେ ବହୁତ ଭଲ ଭଲ ସବୁ ପ୍ରକାର ଯାହା ତୁ ଖୋଜିବୁ। ଆ ମୁଁ କଣ ମୁଁ ଏତେ କିଛି ଲଗ ଦିନେ ମୁଁ ଭାବୁଛି କି ଏବ ବର୍ଷ ଚାଷ ଚାଷ କରିକି ବିଲ ଆଡେ ଲଗେଇ ବୋଲିକି ତ ହଉଚି ସାଙ୍ଗ ହେଇକି ମିଶିକି ଲଗାନ୍ତେନି?
ହଁ ତୁ ବା କହୁଥିଲୁ ଆର ଥର ଯୋଉ କଲ କରିଥିଲି କହୁନଥିଲୁ କି? ହମ ବା କହୁଥିଲି ମି ଯି ତା ଲ ଗେଇବା ଯେ ମୋର ସେଇ ଯୋଉ ହଁ ଶୋ ଗଛଟା ଟିକେ ଦରକାର ମ, ତ ସେଇ ଶୋ ଗଛଟା ମତେ ଡାଳ ଖଣ୍ଡ ଟିକେ ଆଣିକି ଦିଅନ୍ତୁନି।
ହଉ ମୁଁ ଦେଖିଆ ଆଜି କି ନହେଲେ କାଲି ତାଙ୍କ ଘରକୁ ଯିବି ହେଲା। ଗଲେ ମାଗିକି ଆଣି ବି ତତେ ଦେବି ମୁଁ ବି ଖଣ୍ଡେ ରଖିବି ଆଉ ତୁ ତାପରେ ଆସିବୁ ନେଇକି ଯିବୁ ଯୋଉ ଗୋଲାପ ଗଛ ଲଗେଇଚି ଆଉ ଟଗର ଗଛ ତଳି
ଶୁଣୁ ତୋର ତୋର ଯୋଉ ଗୋଲାପ ଗୋ-ଗୋଟେ ଥାଉ ଦିଟା ଥାଉ ଯାହା ଥାଉ ଯଦି ଆଜି ଏପଟୁ ଟିକେ ଗୋଟେ ଆସିବୁ ମୋ ପାଇଁ ଖଣ୍ଡ ଡାଳ ଟିକେ ନେଇକି ଆସିବୁ।
ହଉ। ନେଇକି ଯିବି।
ତୋ ଗୋଲାପ ହଉଛି ନା ସେଥିରେ?
ହଁ ବଡ ବଡ ପୁରା।
ହଁ ତାହେଲେ ମତେ ଦବୁ ଖଣ୍ଡେ ମୁଁ ଟିକେ ଲଗେଇବି, ଆରେ ମୁଁ ଗୋଲାପ ଗଛ ଥରେ ଲଗେଇଥିଲି ଗୋଟେ ପିଙ୍କ କଲରଟା ଯେ, ସେ ହେଲା ହେଲା ତାପରେ ବହୁତ ବଡ ହେଇକି ପୁରା ହେଲା ସମସ୍ତେ କହିଲେ ହାଣିକି ଦିଅ ହାଣିକି ଦିଅ ତାପରେ ନେଲେ ସବୁ ଖଣ୍ଡେ ଖଣ୍ଡେ ନେଲେ ତାର ମଝିରେ ସେ ଗଛଟା ତାପରେ ମରିଗଲା। ସେଉ ଆଉ ନାହିଁ ରୋଜ୍
ହଉ ଆଉ ହଉ ମୁଁ
ହଉ ହଁ ହଁ ଆସିଲେ ନେଇକି ଆସିବୁ ଆଁ ହଉ ହଉ ହଉ।